ସାର୍ ନମସ୍କାର କେମିତି ଅଛନ୍ତି ସାର୍?
ହଁ ଭଲ ଅଛି ଭଲ ଅଛି ଆପଣ କେମତି ଅଛନ୍ତି?
ହଁ ମୁଁ ବି ଠିକ ଠାକ୍ ମୁଁ ବି ଭଲ ଅଛି।
ଆଚ୍ଛା ଆଚ୍ଛା ଆଉ? ଆଉ ଆପଣ କଣ ପଢାପଢି କରୁଛନ୍ତି କି ନାଇଁ ଆପଣ କଣ ପଢାପଢି କରୁଛନ୍ତି କି ନାଇଁ?
ପଢାପଢି ହଁ ଚାଲିଛି ମୁଁ ଗୋଟେ ଛାତ୍ର। ଏବେ ମୋର ପ୍ଲସ୍ ଥ୍ରୀ ଏବେ ମୋର ଯୁକ୍ତ ଯୁକ୍ତ ତିନି ସରିଛି ସରିଲା ବର୍ତ୍ତମାନ ଏଇ କିଛି ମାସ ହବ କରିଛି ଆଗକୁ ଦେଖିବା କଣ କରାଯିବ ମୁଁ ସେ ବିଷୟରେ ସବୁ ଚିନ୍ତା କରୁଚି। କଣ କଣ କରିଲେ ଭଲ ହବ? ଦେଖିବା କଣ କରିବା ବିଇଡି କରିବା। ବିଇଡି କରିକି ଶିକ୍ଷକ ହବା। ଶିକ୍ଷକ ହେବାର ଇଚ୍ଛା ଅଛି ଦେଖିବା କଣ ହଉଛି?
ଆପଣ ସେଇଭଳି ପରିଶ୍ରମ ଟା କଲେ ଆପଣ ଶିକ୍ଷକ
ପରିଶ୍ରମ ପରିଶ୍ରମ ସେମିତି କରିବାକୁ ପଡିବ ଆ କଠିନ ପରିଶ୍ରମ ନ କଲେ ଆଜି କାଲି ଦୁନିଆରେ କିଛି ବି ସମ୍ଭବ ନୁହଁ କଠିନ ପରିଶ୍ରମ ଟିକେ କରି ରିବାକୁ ପଡିବ।
ହ
ବୁଝିଲେ ଆପଣ ଆପଣ କଣ କରୁଛନ୍ତି ବର୍ତ୍ତମାନ?
ଓହୋ ବର୍ତ୍ତମାନ କିଛି ନାହିଁ ଘରେ ଅଛି ମୁଁ ବି ସେ ଯୁକ୍ତ ତିଣୀ ମୋର ସରି ଅଛି ଯୁକ୍ତତିଣ ସରି କି ଘରେ ବର୍ତ୍ତମାନ ଖାଲି ଅଛି କିଛି ମଧ୍ୟ ପଢାପଢ଼ି ଆରମ୍ଭ କରିନାହିଁ।
ହୁଁ ପଢା ପଢି ପଢା ଟିକେ ଆରମ୍ଭ ପଢାପଢି ଟିକେ ଜାରି ରଖନ୍ତୁ ବୁଝିଲ ପଢାପଢି କାରଣ ପଢାପଢି ପାଇଁ ଟିକେ ଯଦି ଅଧିକ ନ କରିବେ ତାହେଲେ ପରିଶ୍ରମ ବହୁତ ପରେ ଅଧିକ ପରିଶ୍ରମ କରିବାକୁ ପଡିବ କଠିନ ପରିଶ୍ରମ କରିବାକୁ ପଡିବ। ଯୋଉଟା କି ବହୁତ କଷ୍ଟ ଲାଗିବ ପରେ ଏବେ ଯଦି ଆପଣ ପଢାପଢି କମ କରିଦଉଛନ୍ତି ବୁଝିଲେ ପଢାପଢି ଟିକେ ଉମ୍ ଜାରି ରଖିବେ ଆପଣ ୟା ପରେ କଣ କରିବେ ବୋଲି ଭାବୁଛନ୍ତି ଆପଣ?
ଭାବୁଛି ମୁଁ କିଛି ଲୋକଙ୍କ ସାହାଯ୍ୟ ପାଇଁ କିଛି ଭଲ ଚାକିରୀ ଟେ କଣ ଗୋଟେ କରିବି। ଯେ ଯୋଉ କାର୍ଯ୍ୟ କଲେ ଲୋକଙ୍କର କିଛି ଉପକାର ହେଇପାରିବ‌। ସେଇ ବଡ଼ି କିଛି ସେଇ ଭଳି କିଛି ଚାକରୀ ଟିଏ କରିବି ଭାବୁଚି
ସେଇଟା ତ ବହୁତ ଭଲ କଥା କି ଲୋ
ଆପଣ କିନ୍ତୁ ଯୋଉଁ ଚିନ୍ତାଧାରା ରଖିଛନ୍ତି ଆପଣ ଟିକେ ଶିକ୍ଷକ ଟେ ହେବେ ବୋଲି ସେଇଟା କିନ୍ତୁ ଲୋ ଙ୍କ ପିଲାମାନଙ୍କୁ ଛୋଟରୁ ଯେପଳି ବଡ କରି କରି ନିଏ ଆ କ ତା ଆଉ ବୁଦ୍ଧି ଟା ଆପଣ କେମିତି କରିବେ ସେଇଟା ଆପଣଙ୍କର ଚିନ୍ତା କିନ୍ତୁ ବହୁତ ଭଲ ଅଛି ଆପଣଙ୍କ ଚିନ୍ତାଟି।
ଗୋଟିଏ ଶିକ୍ଷକ ଉପରେ ନିର୍ଭର କରେ ହଉଛି ତାଙ୍କ ଛାତ୍ରି ଛା‌ ତାଙ୍କ ଛାତ୍ର ଛାତ୍ରୀ ମ ମାନେ କେମିତି ଉପରକୁ ବଢିବେ ବୋଲି। ସେଇଟା ହଉଛି ସେଇଟା ହଉଛି ମୂଳ କାମ ଗୋଟେ ଶିକ ଙ୍କର ବୁଝିଲେ କି। ସେଇଭଳିଆ ଶିକ୍ଷକ ହେଲେ ପିଲାମାନଙ୍କୁ ପାଠ ପଢ଼େଇବାକୁ ତାଙ୍କ କଉ। ସବୁ କିଛି ଶିକ୍ଷା ଦେବା ଦାୟିତ୍ୱ ହଉଛି ଶିକ୍ଷକଙ୍କର ବୁଝିଲେ।
ହଁ ଠିକ୍ କହିଲେ ଠିକ୍ କହିଲେ।
ଏ ଶିକ୍ଷକଙ୍କର ମଧ୍ୟ ବହୁତ କଣ କହିବି ଶି
ମାନେ ଶିକ୍ଷଙ୍କର ବହୁତ ଉପକାରିତା ଅଛି।
ଉପକାରିତା ଅଛି ବାସ୍ ଶିକ୍ଷକ
ଶିକ୍ଷକଙ୍କର ସାହାଯ୍ୟ ଶିକ୍ଷକଙ୍କର ସାହାଯ୍ୟ ଥିବା ଯୋଗୁ ଆଜିିକାଲି ଛାତ୍ରଛାତ୍ରୀ ମାନେ ଆଗକୁ
ବଢି ପାରୁଛନ୍ତି ଆଜ୍ଞା ବଢି ପାରୁଛନ୍ତି ଆଗକୁ ବଢି ପାରୁଛନ୍ତି ପୂର୍ବ କାଳରୁ ଯେମିତି ଥିଲା ଚାଟଶାଢ଼ୀ ଥିଲା। ଗୁରୁମା ଗୁରୁକୁଳ ଥିଲା। ଗୁରୁମା ଗୁରୁଜୀ ପଢଉଥିଲେ ସେଇପରି ଏବେକାର ଯୁଗରେ ଶିକ୍ଷକ ଅଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ଆଉ ବିଦ୍ୟାଳୟ ଅଛି ବିଦ୍ୟାଳୟରେ ପାଠ ପଢା ହଉଛି। ସମସ୍ତଙ୍କୁ ପିଲାମାନଙ୍କୁ ପାଠ ପଢଉଛନ୍ତି। ପୁନ‌ ପିଲା ମାନଙ୍କର ଉନ୍ନତି ହଉଛି। ଧୀରେ ଧୀରେ ସମସ୍ତଙ୍କର ଉନ୍ନତି ହଉଛି। ଶିକ୍ଷକ ହେବାଟା ବି କିଛି ଭୁଲ କାମ ନୁହଁ।
ଶିକ୍ଷା କ୍ଷେତ୍ରରେ କିନ୍ତୁ ବହୁତ ଭଲ ହଁ କିଛି ଭୁଲ କାମ କଲେ କିଏ କି ସେ ଭାବି ନାହାନ୍ତି ଶିକ୍ଷାଗତି କିନ୍ତୁ ବହୁତ ଭଲ।
ବହୁତ ଭଲ କାମ ଅଛି। ଶିକ୍ଷକ ହବା ଟା କି ଶିକ୍ଷକ ହ ହବା ତାବି ବହୁତ ଗର୍ବର କଥା ବୁଝିଲେ କି ନାଇ ଆପଣଙ୍କୁ ଆ ଆପଣ ଯଦି ଶିକ୍ଷକ ହଉଛନ୍ତି ଆପଣଙ୍କ ଉପରେ ନିର୍ଭର କରେ କିି ଆପଣ ଶି ଛାତ୍ରୀ ଛାତ ଛାତ୍ରଛାତ୍ରୀ ମାନଙ୍କୁ ଆପଣ କୋଉଟାପ ଉମ୍ କୋଉ ଭଳିଆ ଆପଣ ତାଙ୍କୁ ଗଢୁଛନ୍ତି ବୁଝିଲେ ଆପଣ ଯୋଉ ଭଳି ଆପଣ ଯୋଉ ଭଳି ତାଙ୍କୁ ଗଢିବେ ସେମାନେ ସେଇଭଳି ଗଢି ହେଇଯିବେ ବୁଝିଲେ।
ହଁ ଠିକ୍ କହିଲ।
ଲୋକ ଯଦି ଭଲ ସେ ଛାତ୍ରଛାତ୍ରୀଙ୍କୁ ପଢେଇବ ପୁରା ସହଜରେ ପଢାଇବ।
ଯେଭଳି ସେମାନେ ବୁଝିପାରୁ ସହଜରେ ତାହେଲେ ବହୁତ କିଛି
ସହଜରେ ବୁଝିପାରିବେ ବୁଝିଲେ। ଆଉ ଯୋଉ ଭଳିଆ ସହଜରେ ବୁଝିପାରିବେ। ସହଜରେ ସବୁ କିଛି ପାଠ ପଢିପାରିବେ। ସେଇଭଳି ଗୋଟେ ଶିକ୍ଷକଙ୍କୁ ତାଙ୍କ ଛାତ୍ରଛାତ୍ରୀଙ୍କୁ ପଢେଇବା ଉଚିତ୍ ବୁଝିଲେ।
ହୁଁ।
ହୁଁ ଆଉ ଶିକ୍ଷକ ଅ ବହୁତ ପ୍ରକାର ଶିକ୍ଷକ ଅନ୍ୟ ଅନ୍ୟ ବିଷୟରେ ଅନ୍ୟ ଅନ୍ୟ ଶିକ୍ଷକ ଅଛନ୍ତି। ସେମାନେ ତାଙ୍କ ଛାତ୍ରୀ ମାନଙ୍କୁ ପଢଉଛନ୍ତି। ଛାତ୍ରୀ ମାନେ ବି ପଢିକି ବଡ ବଡ ମଣିଷ ହଉଛୁ।
ଆଗ କାଳରେ ଚା ଆଗ କାଳରେ ଚାଟଶାଳ ଥିଲା। ଯେଉଁଠି କି
ଚାଟ ଚାଟଶାଳରେ କି ସଂସ୍କୃତି ବିଷୟରେ ପଢଉଥିଲେ ଗୁରୁକୁଳରେ ସଂସ୍କୃତି ବିଷୟରେ ପଢଉଥିଲେ ପରମ୍ପରା ବିଷୟରେ ପଢଉଥିଲେ। ରାମାୟଣ ମହାଭାରତ ଏଇ ସବୁ ବିଷୟରେ ଚାଟଶାଳୀରେ ପଢଉଥିଲେ। ସେ ଦିନ ବିସ୍ ସେ ଦିନ ବି ତାଙ୍କ ପାଇଁ ବହୁତ ଉପକାର ଉପକାର ଥିଲା। ମାନେ ସେ ଯୁଗରେ ସେ ପାଠ ବହୁତ ମୂଲ୍ୟ ଥିଲା। ସେ ପାଠର ବହୁତ ମୂଲ୍ୟ ଥିଲା। ଏ ଯୁଗରେ ବି ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଯେତିକି ପଢଉଚନ୍ତି। ବହୁତ ମାନେ ଗୋଟେ ଛାତ୍ର ଯଦି ସେଗୁଡାକୁ ଭଲ କି ମନେ ରଖି ଯିଏ ପଢିବ ସେ ଦିନେ ନା ଦିନେ ବହୁତ ଆଗକୁ ଯିବ ବୁଝିଲେ। ଆପଣ ଆପଣ ଆପ ଆପଣଙ୍କର ଇଚ୍ଛା ନାହିଁ ଆପଣଙ୍କର ଶିକ୍ଷକ ହେବା ପାଇଁ।
ସେହିଭଳି ଇଛା ସେମିତି କିଛି ନାହିଁ। କିନ୍ତୁ ଚାହିଁଲେ ହେଇପାରିବି।
ଚାହିଁଲେ ହେଇପାରିବ ହେଇପାରିବେ। କିନ୍ତୁ ସମସ୍ତଙ୍କର ଗୋଟେ ଅଲଗା ଅଲଗା ଲକ୍ଷ୍ୟ ଥାଏ। କିଏ ଶିକ୍ଷକ ହବ। କିଏ ଡାକ୍ତର ହବ। ବୁଝିଲେ ସେଇଟା ନିଜ ନିଜର ଇଚ୍ଛା ଉପରେ ନିଜ ଇଚ୍ଛା ଉପରେ କଥା କି ଆପଣ କଣ ହେବାକୁ ଚାହୁଁଛନ୍ତି। କଣ ଲୋକମାନଙ୍କ ସାହାଯ୍ୟ କରିବାକୁ ଚାହୁଁଛନ୍ତି। କି ଶିକ୍ଷକ ହେଇକି ଛାତ୍ରଛାତ୍ରୀ ଏମାନଙ୍କୁ ପଢେଇବାକୁ ଚାହୁଁଛନ୍ତି। କିମ୍ କିମ୍ବା ଡାକ୍ତର ହେଇକି ରୋଗକୁ ରୋଗୀମାନଙ୍କୁ ସେବା କରିବାକୁ ଚାହୁଁଛନ୍ତି। ମଧ୍ୟ ଅଧିକାଂଶ ପୋଲିସ୍ ବି ହଉଛନ୍ତି। ପୋଲିସ୍ ଯବାନ ବି ହଉଛନ୍ତି। ଯୋଉମାନେ ଦେଶକୁ କୁ ସୁରକ୍ଷିତ ରଖୁଛନ୍ତି। ବୁଝିଲେ ସମସ୍ତ ତଙ୍କର ଗୋଟେ ଅଲଗା ଅଲଗା ଇଚ୍ଛା ଥାଏ। ସେମାନେ ଜୀବନରେ କଣ ହେବାକୁ ଚାହୁଁଚନ୍ତି? ଆପଣ ଯେମିତି କହିଲେ ଆପଣ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଚ ନ୍ତି ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ଏଇଟା ବି ବହୁତ ଭଲ ଜିନିଷ। ବହୁତ ସେଇଟା ବି ଆପଣ ଅନ୍ୟ ଜଣେ ଗରିବ ଲୋକଙ୍କୁ ସାହାଯ୍ୟ କରିବେ ଭଗବାନ ଆପଣଙ୍କୁ ଆଶୀର୍ବାଦ ଦଉଚନ୍ତି। ବୁଝିହେଲା ଆପଣ ଯୋଉଁ କହିଲେ ଆପଣ ଯୋଉଁ କହିଲେ ଗରିବ ମାନଙ୍କୁ ସାହାଯ୍ୟ କରିବେ ଗରିବ ଲୋକମାନଙ୍କୁ ସାହାଯ୍ୟ କରି ସେଇଟା ବି ଗୋଟେ ବହୁତ ଭଲ ଜିନିଷ ମୁଁ ମନା କରୁନି ସେଇଟା ବି
ହ
ଭଲ ଜିନିଷ ମୁଁ ଯୋଉଁ କହିଲି ମୁଁ ଶିକ୍ଷକ ହେବି ମୋର ବି ଦାୟି ତ ରହୁଛି ମୋ ପିଲାମାନଙ୍କୁ କେମିତି ଭଲ କି ପଢେଇବି। ସେମାନେ ଯେମିତି ଭଲ ସେ ପଢିପାରିବେ। ବୁଝିପାରିବେ ବଡ ହେଇକି ଯେମିତି ଗୋଟେ ଭଲ ମଣିଷ କିଏ ହେଇପାରିବେ ବୁଝିଲେ ଏଇ ପ୍ରକାର ଜିନିଷ ସବୁ ରହୁଛି ସମସ୍ତଙ୍କର ଅନ୍ୟ ଅନ୍ୟ ଅନ୍ୟ ଅନ୍ୟ ତାଙ୍କର ଜୀବନରେ କଣ ହେବେ କଣ ନାହିଁ। ବହୁତ ଜିନିଷ ଅଛି ତେଣୁ କରି ମୋର ଇଛା ଅଛି ସେମିତି ଶିକ୍ଷକ ହେବାର
ହୁଁ ଶିକ୍ଷକଟି କିନ୍ତୁ ବହୁତ ବହୁତ ଭଲ ଶିକ୍ଷକ ହେବା ଟା ବହୁ
ଶିକ୍ଷକ ହେବାଟା ବି ଭଲ କାରଣ ଆଜିିକାଲିକା ଦୁନିଆରେ ଅ ଶିଖି କିଛି ଜିନିଷ ତ ଶିଖିଥିବା ବହୁତ ନିହାତି ଜରୁରୀ ବୁଝିଲେ ମତେ କହିବାକୁ ଗଲେ ବହୁତ ଜିନିଷ ଶିଖିଥିବା ଦରକାର କି କେଉଁଠାରେ କଣ କରାଯାଏ କୋଉଁ ଜିନିଷ କଣ ଟିକେ ମସ୍ତିଷ୍କରେ ଟିକେ ଉଁ ଥିବା ଦରକାର ସବୁ ଜିନିଷ ବୁଦ୍ଧି ଥିବା ଦରକାର ମସ୍ତ ଟିକେ ବୁଦ୍ଧି ଥିବା ଦରକାର କି କୋଉଁଠି କଣ କରିବେ। ଆଜ୍ଞା ସେଇ ଭଳିଆ ଶିକ୍ଷକ ର ଦାୟିତ୍ଵ ରହୁଛି ସେମିତି ଛାତ୍ରଛାତ୍ରୀ ମାନଙ୍କୁ ଗଢିବାକୁ କେମିତି ଗୋଟେ ଗୋଟେ ବଡ ହେଇକି ଗୋଟେ ଭଲ ମଣିଷଟିଏ ହେଇ ଚାକିରି ଚାକିରି ଚାକିରି କରନ୍ତୁ। କି ନ କରନ୍ତୁ ସେଟା ଗୋଟେ ଅଲଗା କଥା କିନ୍ତୁ ଜୀବନରେ ଗୋଟେ ଭଲ ମଣି ମଣିଷ ହେଇଥିବା ଦରକାର ଭଲ ମଣିଷ ଗୋଟେ ଗୋଟେ ହବା ଦରକାର ଭଲ ମଣିଷ ହେଲେ ଯାଇକି ଆପଣ ଆପଣଙ୍କର ପରିବାରରେ ହଉ କି ବାହାରେ ହଉ ଆପଣ ଭଲ ପରିଚୟ ନେଇକି ଗୋଟେ ପହଞ୍ଚି ପାରିବେ ବୁଝିଲେ।
ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆପଣଙ୍କ ବିଷୟରେ ବହୁତ କିଛି ଜାଣିପାରିଲି। ଆପଣଙ୍କର ବହୁତ ଭଲ ଭଲ ଚିନ୍ତା ରହୁଚି।
ଆଜ୍ଞା ଆପଣଙ୍କର ବି ଭଲ ଚିନ୍ତା ରହୁଛି ଆପଣ ଲୋକମାନଙ୍କୁ ସାହାଯ୍ୟ କରିବାକୁ କହୁଛନ୍ତି ସେଇଟା ବି ବହୁତ ଭଲ ଜିନିଷ ମୁଁ ବି ଶିକ୍ଷକ ହେବାକୁ ଚାହୁଁ ସେଇଟା ବି ଭଲ ଜିନିଷ ଠିକ ଅଛି ଆପଣ ବହୁତ ଭଲ ଚିନ୍ତା କରୁଛନ୍ତି ମୁଁ ବି ଚିନ୍ତା କରୁଚି। ଜାଣୁ କରିବ ଠିକ ଅଛି ତାହେଲେ ସାର୍ ରହୁଛି ତାହେଲେ ଆଜ୍ଞା ଠିକ ଅଛି।